ହ ମ୍ୟାଡ଼ାମ ପ୍ରଣାମ। ମ୍ୟାଡ଼ାମ ପ୍ରଣାମ।
ହଁ ପ୍ରଣାମ।
କଣ କରୁଛନ୍ତି?
କଣ କରିବି ଏଇଠି ଶୋଇଛି ଆଉ। ତମେ କଣ କରୁଛ?
ହେଇ ମୁଁ ଏଇଠି ବାହାରେ କାଲି ବୁଲୁଛି ଏତି ଏତି ଆଉ ଏପଟ ସେପଟ ହଉଛି ଆଉ। କଣ କରିବି ଆଉ। ହୁଁ।
ଆଉ କଣ ଖାଇଥିଲ ସନ୍ଧ୍ୟାବେଳେ।
ସନ୍ଧ୍ୟା ବେଳେ ତ କିଛି ଖାଇନି ତିନିଟା ବେଳେ ଖାଇଥିଲି ଭାତ ଡାଲି। ଆଉ ଉ କଉ ଇଏ ପୋଟଳ ତରକାରୀ।
ଆଚ୍ଛା ସମସ୍ତଙ୍କ ୱାର୍ଲଡ ପୋଟଳ ଡେ ମାନେ ପୋଟଳ ଦିବସ ଆଜିିବଧ। ଯାହାକୁ ଅ ସେମାନଙ୍କୁ ପୋଟଳ ତରକାରି। ମୁଁ ବି ଆଜି ପୋଟଳ ତକରି ଖାଇଛି।
ହ ସେ
ହଁ ନାଇଁ ଯଉମାନେ ଆଇଁଷ ଖାଉନ୍ତି ସେମାନଙ୍କର ଆଇଁଷ ହ ଚିକେନ କରିଇକି କଣ ବଟ ଆମର ଯୋଉ ରହୁଛି ସାଧା ଯୋଉମାନେ ଖାଉଛନ୍ତି। ସମସ୍ତଙ୍କ ସେ ପୋଟଳ ଦରକାରୀ।
ଆଜ୍ଞା।
ହଁ ଆଉ ଦି ସକାଳେ କଣ ଖାଇଥିଲ ଜଳଖିଆରେ?
ଆଉ ଖାଇଥିଲି ଦହିବରା।
ଆଚ୍ଛା ବଢିଆ ମୁଁ ପାଞ୍ଚ ଦିନ ହେଲା ଭାବୁଛି ଦହିବରା ଖାଇବି ବୋଲି ଦହିବରା ଖାଇ ପାରୁନି। ସକାଳେ ସମୟ ହିଁ ହଉନି।
ନାଇଁ ମୁଁ ମୁଁ ଖାଏ। ମୁଁ କଲେଜ ଗଲେ ଖାଇକି ଯାଏ।
କଲେଜ ଟି ତ ମୁଁ ଯେତେବେଳେ ପ୍ଲସ ଟୁ କରିଥିଲି କି ପ୍ଲସ୍ ଥ୍ କରୁଥିଲି ମୁଁ ତ ଡେଲି ଖାଏ। ହଁ ମୁଁ ତ ଡେଲି ଖାଇ। ଖ ମାନେ ମାନେ ବ୍ରେକ୍ ହବ ଡେଲି ଯିବୁ ଦହିବାର ଖାଇବୁ ମାନେ ଯକି କଲେଜ ପଛ ପଟେ।
ଆଜ୍ଞା ଆଜ୍ଞା।
ହୁଁ ମୁଁ ଏତେ ଦହି ମୋର ଫେବରେଟ୍ ନଥିଲି କି ଦହି ବି ଖାଉନଥିଲି ଏବେ ସବୁ ଜିନିଷ ଖାଉଛି। କୌଣସି ଜିନିଷ ସେ ସବୁ ଏବେ ଖାଉଛି।
ଆଜ୍ଞା ସେଟା ତ ଭଲ ସେଇଟା ତ ଭଲ ଦେହ ପାଇଁ।
ହଁ କାହିଁକି ନା ଘରୁ ଛାଡିକି ଆସିଲା ପରେ ସବୁ ଜିନିଷ ତ ବାହାରେ ତମ ଅନୁସାରେ ମିଳିବ କି ତମ ଅନୁସାରେ ତମେ ଖାଇ କରିବୁ ବୋଲି ସେମିତି କିଛି ନାହିଁ। ଯୋଉ ଜିନିଷ ଯେତେବେଳେ ଯାହା ମିଲିଲା ଖାଇବା ସେବା କିଲେ ଯୋଉ ଜିନି ସତରେ ଯାହା ମିଳିଲା ଖାଇବାକୁ ପଡିବ ଘରୁ ବାହାରିକି ଆସ୍ ଥିଲା ମାନେ ଆଉ ଆମେ କଣ ଆଶା କରିପାରିଲୁ ନା ଘରେ ଏଇ ଜିନିଷଟା ଆମେ ଖାଉଥିଲେ ଖାଉନଥିଲେ ଆମେ ବାହାରେ ଜିନିଷ ଟା ଖାଇବାନି।
ଆଜ୍ଞା ଆଜ୍ଞା। ହ ସେଇ କଥା ଠିକ। ଆଜ୍ଞା ନା ଠିକ।
ହୁଁ।
ଆଉ ଆଉ ଆପଣ ଆଜି ସକାଳେ କଣ ଖାଇଥିଲେ?
ହଁ ସେଇ ବୁଟ ସିଝାଙ୍କା ଖାଇଥିଲି ଆଉ କଣ।
ଆଜ୍ଞା କଣ କହିଲେ? ବୋଟ ସିଜା ଖାଇକି ହେଇ ଯାଇଥିଲା ଅଫିସ। ଆଉ କଣ ନେଇକି ଯାଇଥିଲେ ସାଙ୍ଗରେ?
ନେଇକି ଆସିଥିଲି ବା ଭାତ ଆଣିଥିଲି ସାଲାଡ ଆଣିଥିଲି ଦହି ସାଲାଡ ତାପରେ ଆ ଯେଉଁ ଇ ପୋଟଳ ଆଳ ତରକାରୀ।
ଓହୋ ଏବେ ଆସିି ଅଫିସରୁ ଆସିିଲି କେତେବେଳେ?
ଅଫିସ ରୁ ଆସିକି ପହଞ୍ଚିଲି ଆଜି କଣ ହେଲା ନା ମୋର ସରିଲା ଛାଡି ଛଅଟାରେ ମୁଁ ଆସିକି ବସିଲି ପ୍ରଥମେ ଯୋଉ ର ଆସେ ମାନେ କାଲି ବସ୍ ଟା ପଳେଇ ଆସିଥିଲା ଆମର କେତେଟାରେ ଛଅଟା ପଇଁତିରିଶ ଚାଳିଶ ଭିତରେ ପଳେଇ ଆସିଥିଲା ବୋଲି ମୁଁ ପହଞ୍ଚେଇ ଥିଲେ ସାତ୍ ସାତଟାରେ ଆସିକି ପହଞ୍ଚାଇଥିଲି। ଆଜି ସେ ବସଟା ଆସିଲା କେତେଟାରେ ସମାନ ସାତଟାରେ ଆସିଲା।
ଆଜ୍ଞା ଆଜ୍ଞା।
ସାତଟା ବାଜିବାକୁ ପାଞ୍ଚ ମିନିଟ୍ ଥିଲା ଆସିଲା। ସେ ବସ୍ ଟା ପୁରା ଭିଡ ମାନେ ମୁଁ ବସିଲି ଅଧଘଣ୍ଟା ବସିଲି ଦେଖିଲା ବେଳ ସେ ବସ୍ ଟା ପୁରା ଭିଡ ସେ ବସ୍ ଟା ଛାଡ଼ିଦେଲି। ମୁଁ କହିଲି ଯାଉ ବସ୍ ପଛ ବସ୍ କୁୁ ଅପେକ୍ଷା କଲି। ପଛ ବସ୍ ରେ ଚଢିଲି ପଛ ବସ ଆସିଲା ସାତଟା ପନ୍ଦରରେ। ସାତଟା ପନ୍ଦରରୁ ଆସିବା କୁ ସେ ବସ୍ ରେ ଚଢିଲି। ସେ ବସ୍ ଟା ବି ପୁରା ଭିଡ ଥିଲା। କିନ୍ତୁ କଷ୍ଟେ ମଷ୍ଟେ ହେଇି କି ଗୋଟେ ଲୋକ ଓହ୍ଲେଇଲା ବୋଲି ସେ ସିଟ ରେ ବସିଲି। ତଥାପି ମୁଣ୍ଡ କଅ ହେଇଗଲା।
ଆଜ୍ଞା ଆପଣ ଟିକେ ଏଇ ଅଛି ଆଉ।
ହଁ ମୋର ବାନ୍ତି ହୁଏ ମୁଁ ବସ୍ ରେ ବସିଲା ମାନେ ମୋର ବାନ୍ତି ହୁଏ, କିନ୍ତୁ ଯେହେତୁ ଯିବା ଆସିବା କରିଗଲାଣି ଅଭ୍ୟାସ ହେଇଗଲାଣି ତ ଆଉ ସେମିତି କିଛି ଲାଗୁନି କିନ୍ତୁ ବାନ୍ତି ହୁଏ ନହେଲେ।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ଆପଣଙ୍କ
କଣ ଆଉ ଆଜିର କିଛି ଇଏ ଟା ଟିକେ କୁହନ୍ତୁ ଭଲ କଣ ଯାଇଛି ଦିନଟା ଆଜି କେମିତି ତମର ଟିକେ? ଟିକେ ଭଲ ରେ କଟିଛି ନା କଣ ହେଇଛି?
ତ ହଁ ଟିକେ ଭଲରେ ଗଲା କାହିଁକି ନା ଆମେ ଯେହେତୁ ପିଲା ଆମର ଷ୍ଟୁଡେଣ୍ଟ ସରକାର। ଛାତ୍ରମାନଙ୍କୁ ଆମେ ଆଣୁଛୁ ପଢ଼ଉଛୁ। ତ ଆମର ଯେମିତି କହିଥିଲି ତମକୁ ଟିକେ ନୂଆ ନୂଆ ଆମର ଏଠି ଖୋଲାହେଇଚି ଭୁବନେଶ୍ଵରରେ, ଆଗରୁ ବହୁତୁ ଆ ଆମର ଅଛି ଅଫିସ୍ ସେଶ୍ ତା ପର ଟା ଆମର ଭୁବନେଶ୍ୱରରେ ଏବେ ନୂଆ ହେଇକି ଖୋଲା ହେଇଛି। ତ ଲୋକ ଜାଣିନାହା ନ୍ତି ଯେ ଆମ ଇନଷ୍ଟିଟ୍ୟୁଟା ମାନେ ଆମ ଶିକ୍ଷା କେନ୍ଦ୍ରଟା ଆମେ କୋଉ ଉପରେ ଦଉଚୁ? କଣ ଦଉଛୁ ସେମାନଙ୍କୁ? ତାମାନେ ପିଲାମାନଙ୍କୁ ଆଣୁଛୁ ତ ଆଜି ମୋର ଆଉ ଗୋଟେ ପିଲା ବି ଆସିଥିଲା ଆଡମିସନ୍ ପାଇଁକା। ମାନେ ଏଥିପାଇଁ କା ତ ସେଇଟା ହିଁ ମତେ ଟିକେ ଖୁସି ଲାଗିଲା ଏତେ ପରିଶ୍ରମ ପରେ। ଆ ମାନେ ପୁଣିପ୍ର-ମାସ ପ୍ରଥମରୁ ପିଲା ଆସିଲାଣି ମାନେ ହଁ ମାସ ଯାକ ବି ଆସିପାରନ୍ତି? ସେଇଟା ହିଁ ରହିଲା ମନରେ ସେଠି ଗୋଟେ ମାନେ ଯେମତି ଯୋଉ କହନ୍ତିନି ସାହସ ମନୋବଳ ଟିକେ ବଢିଲା ସେଇଭଳିଆ। ଖୁସି ଥିଲି ଆଜି ଟିକେ ବହୁତ ଇଏ।
ଆଜ୍ଞା।
ଆଉ କଣ? ଆଉ ଗୋ ମ୍ୟାଡାମ ସାର୍ ମାନେ ବି ସେ ଯିଏଥିଲେ ଅଫିସ ରେ ସେମାନେ ବି ଟିକେ ଖୁସି ହେଲେ କାହିଁକି ନା ଆସ୍ତେ ଆସ୍ତେ ପିଲା ସେମାନେ ଆସିଲେ ଆମର ଯେତୁ ବହୁତ ପଇସା ସେମାନେ ଲଗେଇ ଦେଇଛନ୍ତି ଏଥିରେଏମିତି ହେଲେ ଗୋଟେ କୋଟି ପାଖାପାଖି ଲଗେଇ ଦେଇଛନ୍ତି।
ଗୋଟେ କୋଟି।
ହଁ ମାନେ ରୁମ୍ ଅ ହଁ ଇନ୍ କାହିଁକି ନା ରୁମ ଭଡା ଯୋଉ ଯାଉଛି ଘର ଭଡା ଟା ମାସକୁ ଯାଉଛି ତେ ପଅଁଷଠି ହଜାର ପଅଁଷଠି ସତୁରି ହଜାର ଯାଉଛି।
ସେଇଟା ଭଡାରେ ନେଇଚନ୍ତି।
ହଁ ଭଡାରେ ନିଜର କୋଉଠୁ ଆଣିବେ ମାନେ ରୋଡ ଉପରେ ନିଜ ଘର କୋଉଠୁ ଆସିବ ଏପଟେ ମାନେ ପୁଣି ଭଲ ଲୋକ ଲୋକେସନ୍ ଭୁବନେଶ୍ଵରରେ ଯୋଉ ରହୁଛି ଭଲ ଭଲ ଲୋକେସନ୍ ସେଠି ତ ନିଜ ଘରେ ଆସିବନି। ସେଠି ଭଡା ନବାକୁ ହିଁ ପଡିବ ତ ଭଡା ନିଆ ହଉଛି ଏତିକିରେ ତାପରେ ପୁଣି ମୋ ସବୁ ଇଲେକ୍ଟ୍ରିକ ବିଲ୍ ଅଛି। ପା ଇଲେକ୍ଟ୍ରିକ ପାଣି ବିଲ୍ ଅଛି ପୁଣି ଆମମାନଙ୍କର ବି ରହୁଛି ସାଲେରୀ ବି ସେଥିରେ ରହୁଛି ସବୁକିଛି। ସେମାନେ କୋଉଠୁ ଆଣିବେ ସେମାନଙ୍କର
ଆପଣଙ୍କ ହେଇ ଅଛନ୍ତି ଯିଏ?
ହଁ ସେ ଦି ଜଣ ସ୍ୱାମୀ ସ୍ତ୍ରୀ ହିଁ କରିଛନ୍ତି।
ଓହୋ ସେ କେମିତି ଆପଣଙ୍କୁ ଲାଗନ୍ତି?
ବହୁତ ବଢିଆ। ବହୁତ ଭଲ। ମାନେ ପୁରା ନିର୍ମାୟା ଲୋକ। କିଛି ମାନେ ଆ ମାନେ କୁହନ୍ତିନି ସେ ଆମକୁ। କୋଉ ଟାଣ ପଦେ କରି କୁହନ୍ତିନି। ଯେମିତି ଏମାନେ ଯେମିତି ଚାକର ଭଳିଆ ବ୍ୟବହାର କରନ୍ତିନି ସବୁ ଜାଗାରେ? ଅଫିସସ୍ ମାନଙ୍କରେ ଏଇଟା କାଇଁ ହେଲାନି ସେଇଟା କାଇଁ ହେଲାନି, ତମେ ଏଇଟା କରିବ ସେଇଟା କରିବ ସେମିତି ଟୋଟା ବୁଝଉଛନ୍ତି ସବୁ ଜିନିଷ। କଣ ପାଇଁ ହେଲାନି ବି ବୁଝୁଛନ୍ତି ସେ ଜିନିଷ ଟା।
ଆଜ୍ଞା ତାଙ୍କୁ ଯୋଉ ଇଏ କଣ ହବ? ଏଜ୍ କେତେ ହବ ସେ? ଏ ମାନେ ଏବେକା ଏଜ ହେଲା ଇଏ ଏଜେ ଅଧିକ ହବ
ନା ଅଧିକା ନୁହଁ। ସେଇ ତିରିଶ ପଇଁତିରିଶ ଭିତରେ ଦି ଜଣଙ୍କୁ ହିଁ ହବ।
ଓହୋ।
ତିରିଶ ଭିତରେ ହିଁ ମତେ ଲାଗୁଛି। ବେଶୀ ନୁହଁ। ତାଙ୍କର ଏବେ ଛୋ ବେବି ବି ହେଇଛି। ଯାହାକୁ ଦି ମାସ ବି ହେଇନି। ଛୋଟ ବେବିଟେ ବି ହେଇଛି। ହଁ ତାଙ୍କର ଛୋଟ ବେବି ବି ଏବେ ହେଇଛି। ତ ତାଙ୍କର ଅଲଗା ଆଡେ ବହୁତ ସାରା ବିଜନେସ୍ ଅଛି ତାଙ୍କର ମାରୁଆଡି।
ବୁଝିଲି ବୁଝିଲି ବୁଝିଲି। ସେ ବହୁତ ଇଏ ଏବେ ବୋଧେ ତାଙ୍କର ମ୍ୟାରେଜ ହେଇଛି?
ହଁ। ଏବେ ମ୍ୟାରେଜ ମ୍ୟାରେଜ ତାଙ୍କର ହେଇଥିବ ତିନି ଚାରି ବର୍ଷ ହେଲା ମ୍ୟାରେଜ ହେଇଥିବ। ବାହାଘର। ବଟ୍ ହେଲେ ସେଇଟା ତାଙ୍କର ଇଏ ରହୁଛି ନା?
ଆଜ୍ଞା ଆଜ୍ଞା। ବୁଝୁଛି ଆଜ୍ଞା ବୁଝୁଛି। ଆଉ ଆପଣ କଣ କିଛି କୁହନ୍ତୁ। ଆଜି ଆପଣ କଣ କହିବାକୁ ଟିକେ ମତେ କୁହନ୍ତୁ ପଚାରନ୍ତୁ।
ହଁ ନାଇଁ, ମୁଁ ସେଇଟା ହିଁ ପଚାରୁଛି। ଆଜି ତମେ କଲେଜ ଯାଇଥିଲ କୋଉ ଗ୍ରୁପ୍ ମାନେ ସବଜେକ୍ଟ? ୟୁଟ୍ୟୁବରେ ତମ କଉ ବିଷୟ କଣ ପଢ଼ା ହେଲା କ୍ଲାସ୍ କରୁଛ ତ ନା ନାଇଁ କ୍ଲାସ୍ କରୁନ?
ନା ମୁଁ ତ କ୍ଲାସ କରୁନି।
ଆଉ କଲେଜ କାହିଁକି ଯାଉଛ?
ଆ ଟିକେ ଏନ୍ ସି ସି ଟା ନେଇଛି। ସେଠି ତ ମୁଁ ସିନିୟର ଯେହେତୁ, ମୋତେ ରାଙ୍କଦିଆ ମୁଁ। ତ ସେ କାମ ଟା ବୁଝେଇଆକୁ ଯାଇଥିଲି। କାଲି ଗୋଟେ କ୍ୟାମ୍ପ କ୍ୟାମ୍ପ ଯିବି। କ୍ୟାମ୍ପ ପଳେଇବି। ତ ସେଠି ଇଏ କରିବି ଆଉ। ସେଇଥିପାଇଁ ଆଜି କ୍ୟାମ୍ପ ର ଫର୍ମ ଫର୍ମ ପାଇଁ ଯାଇଥିଲି ଆଉ।
ଆଚ୍ଛା ଆଚ୍ଛା। ନାଇ କ୍ଲାସ୍ କରୁନ ତାହେଲେ?
ନା କ୍ଲାସ କରେନି।
ମୁଁ ତ କେବଳ ଯାଏ କ୍ଲାସ ହିଁ କରିବାକୁ ଯାଏ କଲେଜ। ଅଯଥା ମୁଁ କେବେ କଲେଜ ଯାଏନି।
ମୁଁ ଯାଏ ମୋର ଗୋଟେ କାରଣ ପାଇଁ ମୁଁ ଯାଉଛି। କହିପାରିବିନି ଏଥରେ।
ହଁ ମୁଁ ବୁଝିପାରିଲି। କୋଉ କାରଣ ପାଇଁ ଯାଉଛ! ଗୋଟିଏ କାରଣ ସବୁର ମୂଳର ଗୋଟିଏ କାରଣ। ଆଉ କିଛି କ କଣ କଣଟା ହେବ? ହୁଁ।
ଆଜ୍ଞା। ତ ଜାଣିିତେ କଣ ଇଏ କରିଥିବେ?
ଭଲ ଭଲ। କିନ୍ତୁ ଆ ସବୁ ଜିନିଷକୁ ଛାଡ଼ିକି ବି ପଇସା ପଛରେ ଟିକେ ଗୋଡ଼ାଅ। ପଇସା ଥିଲେ ସମସ୍ତେ ଆସିବେ। ପଇସା ତ ମାନେ ଇନକମ୍ କର। ଭଲ ମଣିଷ ହୁଅ। ଭଲ ରୋ ରୋଜଗାର କର। ତାହେଲେ ଯାଇକି ସମସ୍ତେ ପଚାରିବେ। ନହେଲେ ଦିନ ଆସିବ। ଯୋଉମାନେ ତମକୁ ଆଜି ଭଲ ପାଉଛନ୍ତି ଇ ବ୍ ଆ ଏମିତି କି ତମ ବାପା ମାବି। ବୁଝୁଚ ନା ନାଇଁ ତମେ ଦିନତି ଆସିବ ବାପା ବାପା ମା ବି ତମକୁ ଦୂରେଇ ଦେବେ ତମେ ଯଦି ରୋଜଗାର ନ କରିବ। ଝିଅ ମାନଙ୍କ କଣ ଅଛି ବାହା ହେଇକି ପଳେଇବେ। ଝିଅ ମାନଙ୍କୁ ବାପା ମା ମାନେ ଟାଣ ପଦେ କହିପାରିବେନି ନାଇଁ ତୁ ରୋଜଗାର କରୁ କାହିଁକି ମୁଁ ତତେ ପଢେଇଥିଲି କି ବଢେଇଥିଲି ବୋଲି। ହେଲେ ପୁଅ ମାନଙ୍କୁ ବାପା ମା ମାନେ କହିବେ। ସେମାନେ କଣ ତମକୁ କେନ ଖଟିକ ଖାଇବାକୁ ଦେଉଚନ୍ତି ତାଙ୍କ ଙ୍କର ଏନା ମୋ ବୟସ ଅଛି ବୋଲି ପରେ ପର ମୁୂର୍ତ୍ତତରେ ସେମାନେ କଣ ସେମାନେ ତମଠୁ ଆଶା କରିବେ। ତମେ ତଲେ ତାଙ୍କ ଆଶା ପୂରଣ ନ କରିପାରିବ ସେ ତମକୁ କହିବେନି? ସିଏ ହୁଅନ୍ତୁ କି ସ୍ତ୍ରୀ ହୁଅନ୍ତୁ କି ଯିଏ ବି ହୁଅନ୍ତୁ ସମସ୍ତେ କହିବେ। ପଇସା କେମିତି ଇନକମ୍ କରିବ? କେମିତି ରୋଜଗାର କରିକଟ ଭଲ ମଣିଷ ହବ ସେଇ ଜିନିଷ ବି ଭାବ ଏବେଠୁ ଭାବ ଏବେଠୁ ନ ଭାବିଲେ ତୁମେ ଆଗକୁ ବଢ଼ିପାରିବନି।
ଆଜ୍ଞା ଆଜ୍ଞା ବୁଝୁଚି ଆଜ୍ଞା ସବୁ ତ ଇଏ ବୁଝି ବାଝି କି ଅଛି ଏ କରିଚି ସବୁ ଅଛି। ତଥାପି ମୁଁ ଇଏ କରିଚି।
ଏଇଆ ଆଜି।
ଆଜ୍ଞା।
ହ ତ। ବୁଝିଲେ କଣ ବୁଝିଲେ କଣ ସେଟାକୁ ତମେ ମୁଁ ଭାବିଦେବି ଗଛ ଲଗେଇବି ବୋଲି। ଗଛ ଲଗେଇବାକୁ ତ ପୁଣି ପଡିବ। ମାଟି ଖୋଳିବି ତ ପୁଣି ମାଟି ଖୋଳିବି ତ ପୁଣି ଗଛ ଆଣିବି ପୁଣି ଗଛ ପୋତିବି ତ। ଗଛରେ ତ ପୁଣି ଦବାକୁ ପଡିବ ସବୁଦିନ ତାହେଲେ ଯାଇକି ତ ବଢିବ ଗଛ ଟା ନହେଲେ କେମିତି ବଢିବ? ଗଛ ଲଗେଇ ଦେଇକି ଖାଲି କଣ ପୋତିକି ରଖିଦେଲେ ହବ କି ମନକୁ ମନ ବଢିଯିବ କି ସେ ଗଛ ଟା? ତାକୁ ତ ପୁଣି ଦର ନଁ ନାଇଁ ପୃଷ୍ଟି ସାର ଅଙ୍ଗା ତାକୁ ତ ପୁଣି ଜଳ ଖାଦ୍ୟ ଦରକାର ନି ନହେଲେ ସେ କେମତି ବଢ ବ ସେଇଭଳିଆ।
ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି କିଛି ଲାଗିଲା ତ ବହୁତ କିଛି ଜାଣିବାକୁ ବି ପାଉଚି ଇଏ କରଚି। ତ ଆଉ କେତେବେଳେ ଆସିବା।
ଜାଣିବ। ଜାଣିବୁ କଣ ଆହୁରି କଥା ହୁଅ ଜାଣିବ ସେଥିରେ କଣ ଅଛି ମୁଁ କଣ ମନା କରିଚି। କଥା ହ ସବୁ ଜିନିଷ ର ଗୋଟେ ଇଏ ଅଛି।
ଆଉଥରେ ଟିକେ କଥା ହବା ଆଉ କେତେ ଇଏ ନାଇଁ ଆଜ୍ଞା ଜାଣିବା ଟିକେ ଆଉ ଟିକେ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ରା ଖାଇବା ବାଢ଼।